ହାଲୋ ହାଲୋ ଜୟ ଜଗନ୍ନାଥ କେମିତି ଅଛନ୍ତି?
ମୁଁ ବଢିଆ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ୍ ବଢିଆ ଅଛି ଭଗବାନଙ୍କ ଦୟା ରୁ।
ଆପଣ ଆଜି କଣ ଖାଇଲେ?
ମୁଁ ଆଜି ଖାଇଛି ଭାତ କୋବି ଆଳୁ ତରକାରୀ ଦହି ବାସ୍ ଏତିକି। ଆଉ ଆପଣ?
ମୁଁ ଭାତ କଙ୍କଡ଼ା ଆଳୁ ତର କାରୀ ସେତିକି ଆଉ
ଆଚ୍ଛା। ଆଉ ଆପଣ କଣ କରନ୍ତି?
ଆ ମୁଁ ଷ୍ଟୁଡେଣ୍ଟ ଅଛି ବିଟେକ୍ କରୁଛି।
ଆଚ୍ଛା। ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ମୋ ଘରେ ମାମା ଅଛନ୍ତି ବାବା ଅଛନ୍ତି ମୁଁ ଅଛି।
ଆଚ୍ଛା। ଆଉ ସାନ ଭାଇ ଭଉଣୀ କି ବଡ଼ ଭାଇ ଭଉଣୀ କେହି ନାହାନ୍ତି?
ନା।
ଆଚ୍ଛା। ଆଉ ବିଟେକ୍ କରୁ ଚେନ୍ତି ଆଗକୁ ଏ ଏମ୍ କଣ ଅଛି?
ହଁ, ଜବ୍ କରିବା ପାଇଁ ଅଛି।
ଆଚ୍ଛା।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୁଁ, ମୋ ହଜବେ୍ଣ୍ଡ, ମୋ ଝିଅ, ମୋ ଶାଶୁ, ମୋ ନଣନ୍ଦ।
ଓ ବହୁତ ବଢିଆ। ରଜ କେମିତି ଗଲା ଆପଣଙ୍କର?
ରଜ ରଜ ବହୁତ ଭଲ କରେ ଗଲା। ରଜରେ ତ ମୁଁ ପଳେଇଥିଲି ମହାପ୍ରଭୁ କୁ ଦର୍ଶନ କରିବା ପାଇଁ ଆମେ ଟିକେ ପୁରୀ ପଳେଇଥିଲୁ। ତ ସଜବାଜ ଦିନ ପହିଲି ରଜ ଆଉ ଦ୍ଵିତୀୟ ରଜ ଦିନ ମୁଁ ପୁରୀରେ ଥିଲି ଦ୍ଵିତୀୟ ରଜର ସନ୍ଧ୍ୟା ବେଳକୁ ଆସି ମୁଁ ଘରେ ପହଞ୍ଚିଲି ତାପରେ ତୃତୀୟ ରଜ ଆମର ଏଇଠି ରଜ ମହୋତ୍ସବ ସବୁ ହଉଥୁଲା ଯେମିତି କିି? ବିଭିନ୍ନ ପ୍ରତିଯୋଗିତା ହଉଥୁଲା ମୂର୍ଜ ପ୍ରତିଯୋଗିତା। ପିଠା ପ୍ରତିଯୋଗିତା, ଆ ଦୂଳି ଖେଳିବା, ଶଙ୍ଖ ଫୁକୁ କିବା ଘ ହୁଳହୁୁଳି ପକେଇବା। ଏଇଭଳି ସବୁ ପ୍ରତିଯୋଗିତା ହଉଥିଲା ଏଠି ଆମ ଗାଁ ର ସମସ୍ତେ। ଉଁ ମହିଳା ମାନେ ଝିଅ ମାନେ ସମସ୍ତେ ଭାଗ ନେଇଥିଲେ। ତା ସେତିରୁ ପ୍ରଥମ, ଦ୍ଵିତୀୟ, ତୃତୀୟ ବି ସବୁ ହେଇଛନ୍ତି ବହୁତ ଖୁସି। ପିଲା ପିଲା ଏଇ ବର୍ଷ ଆମର ଏଇଟା ପ୍ରଥମ କରି ଏଇଠି ସେଲିବ୍ରେସନ କରାଗଲା ଏଇଟା ପୁରା ରଜ ମହୋତ୍ସବ। ତ ବହୁତ ଭଲ ଲାଗିଲା ଏଇଟା।
ଆଜ୍ଞା, ଆପଣଙ୍କ କଥା ଶୁଣିକି ମତେ ବି ବହୁତ ଖୁସି ଲାଗିଲା।
ଆଚ୍ଛା, ତମେ ଆପଣ ରଜରେ ପୋଡପିଠା ଖାଇଥିଲେ?
ହଁ।
ଚା ପିଠା ବନେଇ ଆସେ?
ନା ନାହା ନା ନା।
ଆଚ୍ଛା, ରୋଷେଇ ଶିଖିଛନ୍ତି କିଛି ନା କିଛି ଶିଖି ନାହାନ୍ତି?
ନା, ମୁଁ ଶିଖିନେହିଁ ମା ମାମା କରେ।
ଆଚ୍ଛା। ଆଉ କଣ ସବୁ କୁହନ୍ତୁ?
ହଁ, ମାନେ ଆପଣ ବୁଲିବାକୁ ପସନ୍ଦ?
ବହୁତ ବହୁତ ବୁଲିବା ପାଇଁ ପସନ୍ଦ ମତେ ବୁଲିବା ପାଇଁ ବହୁତ ବଢିଆ ଲାଗୁଥୁବ। ମୋର କେହି ନଥିଲେ ବି, ମୁଁ ମୋ ଝିଅକୁ ମୋ ସ୍କୁଟି ରେ ଧରିକି ମୁଁ ଯୁଆ ଯୁଡେ ଇଚ୍ଛା ସବୁ ବୁଲିବା ପାଇଁ ପଳଉ ଏଇ ପାଖାପାଖି ଯେତେ ପସିବୁଲୁ ହୁଏ ମୁଁ ଆମେ ବୁଲିବା ପାଇଁ ପଳଉ। ଆପଣଙ୍କ ଏରିଆରେ କଣ ବୁଲିବା ଜିନିଷ ଅଛି? କୋଉ ଜାଗା, କୋଉଟା ବେଶୀ ପ୍ରସିଦ୍ଧ କଣ ଏମତି ସବୁ ଜାଗା ଅଛି କି?
ହଁ ଆମ ଆମ ମାନେ ଭୁବନେଶ୍ୱରରେ। ଅ ଲିଙ୍ଗରାଜ ମନ୍ଦିର ହେଇଗଲା। ସା ଏ ସାଇବାବାଙ୍କ ମନ୍ଦିର ହେଇଗଲା ତାପରେ ଉ ଜଗନ୍ନାଥ ମନ୍ଦିର ହେଇଗଲା।
ଆଚ୍ଛା, ଆପଣ ତାହେଲେ ଓଲଟାଉନ୍ ଆଡେ ରହିଛନ୍ତି ବୋଧେ?
ହଁ।
ଆଚ୍ଛା। ଆଉ ଆପଣ ଯାଇଚନ୍ତି ଲିଙ୍ଗରାଜ ମନ୍ଦିର ସେଇ ଜଗନ୍ନାଥ ମନ୍ଦିର ସବୁ ଯାଇଚନ୍ତି?
ହଁ ଯାଇଛି।
ଆଚ୍ଛା, ଆପଣଙ୍କୁ ବୁଲିବାକୁ ଭଲ ଲାଗେ?
ହଁ, ବହୁତ ଭଲ ଲାଗେ।
ଆଛିଆ। ଆଉ ଆପଣଙ୍କର ସବୁ ସାଙ୍ଗ ସାଥି ସବୁ କେମିତି ଅଛନ୍ତି?
ମୁଁ ବହୁତୁ ଭଲ ଅଛନ୍ତି।
ସାଙ୍ଗସାଥି ଭୋଉତ୍ ଅଛନ୍ତି?
ନାଇଁ ବହୁତ କମ୍ ଅଛନ୍ତି କିନ୍ତୁ ଯେତିକି ଜଣ ଅଛନ୍ତି ବହୁତ ଭଲ ଅଛନ୍ତି।
ବହୁତ୍ ଭଲ ଜିନିଷ। ଆମର ବି ସବୁ ସାଙ୍ଗସାଥି ଥିଲେ ଏ। ବାହାଘର ପରେ ଧୀରେ ଧୀରେ ଧୀରେ ଧୀରେ ସେମାନେ ସବୁ ଯେତେବେଳେ ପୁଣି ବାହାଘର ବାହାସାହା ହେଇସାଇଲେ ସବୁ ଧୀରେ ଧୀରେ କନେକ୍ସନ କଟିଗଲା କଟିଗଲା ମାନେ ଅଛନ୍ତି ସମସ୍ତେ ଲାଇନ ରେ ଅଛନ୍ତି। କିନ୍ତୁ କାର୍ଯ୍ୟରେ ସବୁ ବ୍ୟସ୍ତ ଯେହେତୁ ଛୁଆ ପିଲା ଘର ସମ୍ଭାଳିବା ମଧ୍ୟରେ ସେତେ ଆଉ କେହି କାହାକୁ ଟାଇମ ଦେଇ ପାରୁନାହାନ୍ତି।
ଆଜ୍ଞା।
ତ ଆମ ମୋ ଜାଣିବାରେ ଆମର ବିଦ୍ୟାଳୟ ସମୟ କଲେଜ ସମୟ ବହୁତ ଭଲ ଥିଲା।
ଏବେ ତ ମୋର ଚାଲିଛି ବିଦ୍ୟାଳୟ ସମୟ ବହୁତ ଭଲରେ ଘଟିଥିଲା। ଏବେ କଲେଜ ସମୟ ଟା ବି ଚାଲିଛି ବହୁତ ଭଲ ଭାବରେ।
ଯେତେ ପାରୁଚ ଏଞ୍ଜୟ କର ସାଙ୍ଗସାଥି ସହିତ ବୁଲ ଯାହାବି କର। ଏଞ୍ଜୟ କର ଆଉ ଥରେ ବାହାଘର ସରିଗଲା ପରେ ଏଞଜୟମେଣ୍ଟ ରହିବ ସବୁ କିିଛି ରହିବ କିନ୍ତୁ ଏଇ ସାଙ୍ଗସାଥିୀଙ୍କ ସହିତ ଏଜୟମେଣ୍ଟଟା ଏଇ ତାକୁ ମିଳିବନି। -
ହଁ ସେଇଟା ସତ କଥା ହୁଁ।
ସେତେବେଳକୁ ଆମର ଆସିଯିବେ ସ୍ଵାମୀ ଶାଶୁ ଶ୍ୱଶୁର ନଣନ୍ଦ। ଜା ଦେଢଶୁର ଏମାନଙ୍କ ସହିତ ବୁଲିବା ପାଇଁ ମିଳିବ ସେ ଏ ଜିନିଷ ଆଉ। ଯେତେ ଆମେ ଫ୍ରି ହବା ପାଇଁ ଚାହିଁଲେ ବି ଏଇ ଜିନିଷ ଆଉ ଫ୍ରି ଟା ମିଳେନି ଆମକୁ ସେତେ। ଆଉ କଣ କୁହ।
ଆଉ ଆପଣ କୁହନ୍ତୁ ଆ
ଆଉ ଏଇନା କଣ କରୁଛ?
ଏନ ବସିଛି ଆଉ
ସମାନ ମୁଁ ବି ବସିଛି ଛତ ଉପରେ।
ହଁ ଏଇଥରକ ମାନେ ଅ ରଥଯାତ୍ରାକୁ ଯିବେନି ପୁରୀ ଯିବେନି?
ନା ଯେ ରଥଯାତ୍ରାରେରେ ତ ମୁଁ ଯାଏନି ଗଲା ବର୍ଷ ରଥଯାତ୍ରା ପରଦିନ ଯାଇ ପହଞ୍ଚିଲି ଏ ଗୁଣ୍ଡିଚା ମନ୍ଦିର ପାଖରେ ଜଗନ୍ନାଥଙ୍କ ରଥ ଯେହେତୁ ଅଟକି ଯାଇଥିଲା ତ ଗୁଣ୍ଡିଚା ମନ୍ଦିର ପାଖରେ ଜଷ୍ଟ ପହଞ୍ଚିଲା ମୁଁ ଯାଇକି ପହଞ୍ଚିଲି ଥର ରଥରେ ତିନି ଠାକୁର ଥିଲେ ମୁଁ ତାଙ୍କୁ ଦର୍ଶନ କରିଦେଇ ପଳେଇ ଆସିଛି। ଆଉ ରଥଯାତ୍ରରେ ତ ଯିବା ସମ୍ଭବ ନୁହେଁ ମୋର ଛୋଟ ଝିଅଟେ,, ଆଉ ସିଏ ବି ସ୍କୁଲ ଯାଉଚି ଡେଲି ତ ସମ୍ଭବ ନୁହେଁ ସେଠିକି ଯାଇକି ବି ଗୋଟେ ଦିନରେ ଆସିହବନି ସେ ଭିଡ ଭିତରୁ ତ ମୁଁ ରଥଯାତ୍ରା ପରେ ଯୋଉ ରବିବାର କି ଶନିବାର ପଡିବ ମୁଁ ସେଇ ଭିତରେ ଯାଇକି ଗୁଣ୍ଡିଚା ମନ୍ଦିର ଭିତରେ ଦର୍ଶନ କରିକି ଆସିବି।
ହଁ ଭଲ କଥା ଆଉ
ଗଲେ ଏଥର କହିଦେବି ତମ ଭବିଷ୍ୟତ ବହୁତ ଭଲ ହଉ ତମକୁ ବହୁତ ଜଲଦି ଚାକିରରି ମିଳିଯାଉ ତମ ପାଠ ପଢା ସରିବା ମାତ୍ରେ ବହୁତ ଭଲ ଚାକିରୀ କର ଆଉ ଭଲ ବରପାତ୍ର ଟା ମିଳିଯାଉ।
ଆପଣଙ୍କ ଆଶୀର୍ବାଦ ସେମିତି ରହୁ ମୋ ଉପରେ
ନିହାତି ନିହାତି ରହିବ।
ଆଜ୍ଞା।
ଆଉ ତମକୁ ବେଶୀ କଣ ଖାଇବା ପାଇଁ ଭଲ ଲାଗେ ଆମିଷ ନା ସାଧା?
ହଁ ମାନେ ସେମତି ନାଇଁ। ମତେ ଗୁପଚୁପ ଦହିବରା ଚାଟ୍ ଏରା ସବୁ ବହୁତ ଭଲ ଲାଗେ।
ଆଛା ସେଟା ତ ସମସ୍ତଙ୍କୁ ଭଲ ଲାଗେ ତମକୁ ମତେ ସମସ୍ତଙ୍କୁ।
ହଁ ତାପରେ ନନଭେଜରେ ମାନେ ଆମିଷ ତରେ ମତେ ଚିକେନ ବିରିୟାନୀ ଟା ଭଲ ଲାଗେ। ଅଧିକ।
ଆଛା। ହଉ କୋଉ ଦିନ ମୁଁ ଚିକେନ ବିରିୟାନୀ କଲେ ମୁଁ ଡାକିଦେବି ଆସିକି ଖାଇଦବ।
ଆଜ୍ଞା ନିଶ୍ଚୟ।
ଆଛା ଆଉ।
ସେମିତି ଚାଲିଛି ଆଉ ସନ୍ଧ୍ୟାବେଳେ କୁଆଡେ ଯିବେ କି ବୁଲିବା ପାଇଁ।
ନା ଝିଅ କହୁଥିଲା ଏଇ ଫାଷ୍ଟ ଫୁଡ ଖାଇବାକୁ କହୁଥିଲା ତ ଯଦି ସମ୍ଭବ ହେଲା ତ ଫାଷ୍ଟଫୁଡ଼୍ ଯାଇକି ଝିଅ ଟିକେ ଖାଇବ।
ହଁ।
ହୁଁ ଆଛା ତମର ସାଡେ ବର୍ଷା ହଉଛି ଆଜି।
ହଁ ଟିକେ ଟିକେ ଝିପ୍ ଝିପ୍।
ହୁଁ ଆମର ବି ସେଇଭଳିଆ ଝିପ୍ ଝିପ୍ ମାନେ ଯୋଉଟା କି କାଉଣ୍ଟ କରିହବ ଝିପ୍ ଝିପ୍। ଗଣନା କରିହବ ସେ ପାଣି ବିନ୍ଦୁ ଗୁଡାକୁ।
ହଁ।
ସେଇଭଳିଆ ବର୍ଷା ହଉଛି ଆମର। ଭୁବନେଶ୍ୱର ତ ଖରା ବହୁତ ତାର ସେଆଡେ ତ ତାପମାତ୍ରା ବହୁତ ଅଧିକ।
ଏବେ ଟିକେ ବର୍ଷା ହଉଛି।
ହଁ ଏବେ ତିନି ଚାରି ଦିନ ହେଇଗଲାଣି ଏବେ କମି ଯାଇଛି।
ହଁ।
ବିଟେକ୍ ଏଟା କୋଉ ଇୟର।
ଅଁ ଲାଷ୍ଟ ଇୟର ମାନେ ଫୋର୍ଥ ଇୟର।
ଆଚ୍ଛା ଫୋର୍ଥ ଇୟର ଅଛି।
ଆଉ ଆପଣଙ୍କୁ ଚକୁଳି ପିଠା ଏଣ୍ଡୁରି ପିଠା ଆରିଷା ପି ଠା ଭଲ ଲାଗେ।
ସବୁଠାରୁ ମୋର ପ୍ରିୟ ପିଠା ହଉଛି ଆରିସା ପିଠା। କିନ୍ତୁ ସେଇଟା ମତେ ବନେଇ ଆସେଏ ନି ସେମିତି ନୁହେଁ ଯେ ମୁଁ ବନେଇ ପାରିବିନି କିନ୍ତୁ ମୁଁ କେବେ ବନେଇବା ପାଇଁ ଚେଷ୍ଟା କରିନି ତାକୁ ଛାଡିକି ଆଉ ସବୁ ପିଠା ମୁଁ ଘରେ ବନେଇ ସାରିଛି।
ମୋର ବି ସେଇଟା ପ୍ରିୟ ବହୁତ।
ମତେ ଭଲ ଲାଗେ ସବୁଠୁ ଇଟିଲି ଆଉ ଆରିଷା ପିଠା।
ହଁ ମତେ ଇଟିଲି ବି ଭଲ ଲାଗେ ଆରିସା କାକରା ଏଇ ତିନିଟାକ ବହୁତ ଭଲ ଲାଗେ।
ଆଚ୍ଛା। ହଉ ତମେ ଯୋଉଦିନ ବନେଇବ ମତେ ଡାକିଦବ ମୁଁ ଯାଇ ଖାଇଦେଇ ଆସିବି ମୁଁ ଯୋଉ ଦିନ ଚିକେନ ବିରିୟାନୀ ବନେଇବି ସେଦିନ ତମକୁୁ ଡାକିଦେବି ତମେ ଆସି ଖାଇଦବ।
ଆଜ୍ଞା ଆଜ୍ଞା।
ତମେ ତ ରୋଷେଇ କରିଶିଖିନ ଆଉ ଆଜ୍ଞା ଆଜ୍ଞା କେମିତି କହିଲ। ଟ୍ରାଏ କରିବ ଆଛା।
ଆଉ କଣ କୁହନ୍ତୁ।
ଆଉ ତମେ କୁହ କଣ ସବୁ କହିବାର ଅଛି। କୁହ କଣ ଜାଣିବାର ଅଛି ଯଦି ରୋଷେଇ ଆଇଟମ କିଛି ଜାଣିବାର ଅଛି ମତେ ପଚାର ମୁ କହିଦେବି। ତମକୁ ଆଉ ୟୁଟ୍ୟୁବ ବି ଦେଖିବା ପାଇଁ ପଡିବନି।
ଆଜ୍ଞା। ମତେ ବି ଜଣେ ମିଳିଗଲେ ଯେ କି ମତେ ରେସିପି କହିବେ।
ଆଚ୍ଛା, ଠିକ୍ ଅଛି ମୁଁ ଏ ଏବେ ଯାଉଛି ହଁ ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା, ଜୟ ଜଗନ୍ନାଥ। ହାଲୋ! ହାଲୋ!